ହ୍ୟାଲୋ।
ହଁ କଣ କରୁଛ?
ଏଇ ବସିଛି ଆଉ ତମେ?
ମୁଁ ଏଇ ଗାଧେଇକି ଆସିଲି ଆଉ ବସିଛି ଆଉ।
ଏତେ ଲେଟ୍ କଣ ଗାଧଉଛ?
ହଁ ଟିକେ କାମ ଥିଲା ତ ଯାଇଥିଲି ଟିକେ ଦୋକାନ ସେଠୁଁ ଆସୁ ଆସୁ ଟିକେ ଲେଟ ହେଇଗଲା। ଆଉ ସେଥିପାଇଁ ଲେଟରେ ଟିକେ ଆସି ଗାଧେଇଲି ଆଉ। ତମର ଗାଧୁଆ ପାଧୁଆ ସରିଲାଣି ହଁ ଘରେ ଆଉ କଣ କାଲି ତ ଓ ଜେ ଇ ବା ଦେଇଥିଲ ତମେ?
ହଁ କେତେ ଯାଏ ଆସିଲା?
ମୋର ତ ସେଇ ଆସିଛି ମାନେ ଚାରି ହଜାର ସାତଶହ ଭଳିଆ ତମର।
ମୋ ସେଇ ଚାରି ହଜାର।
ହଁ ସିଏ ଗମେଣ୍ଟରେ ହବ ବୋଲି କାଇଁ ଲାଗୁନିଇଁ।
ନାମ ମୋ। ଗମେଣ୍ଟରେ ଏଥର ପନ୍ଦରଶହ ଉପରେ ନ ପନ୍ଦରଶହ ଭିତରେ ନଉଛନ୍ତି ବା।
ହଉ ପନ୍ଦରଶହ ନେଲେ ଆଉ କୋଉଠି ଆଉ ହବ।
କଣ କରିବୁ ପୁଣି?
ହୁଁ ଦେଖିଆ କଣ କରିବା ଆଉ। ପ୍ରାଇଭେଟରେ ଦେଖୁଛି ବଧେ ହେଇପାରିବ ତମେ କଣ ପ୍ରାଇଭେଟରେ କରିବ?
ହୁଁ ପ୍ରାଇଭେଟରେ ଦେଖୁଛି କୋଉଠି ଟିକେ କମରେ ହେଲେ କରିବି।
ଆଉ ସେ ଗୋଟେ କଲେଜ ପିଲାସେଠି ବୁଝୁନା ଯୋଉ ସ୍କଲାରସିପ ତରଫରୁ ଏମତି ପଢି ହବ ବୋଲି।
ଏଇ ଯୋଉ ଏଠି କଳିଙ୍ଗ ଇନଷ୍ଟିଟ୍ୟୁସନ।
ନା କଳିିଙ୍ଗ ନୁହଁ ଆଉ ଗୋଟେ ମତେ ଗୋଟେ ସାର୍ ନମ୍ବର ଦେଇଥିଲେ। । ନାଇଁ ସେଟା ଭୁବନେଶ୍ୱରରେ।
ଆ ମତେ ଟିକେ ପଠେଇବ କେତେବେଳେ ଫ୍ରି ହେଲେ।
ଓ ହଁ ସେଠୁ ବୁଝାବୁଝି କଲେ ନହେଲେ ଯାଆନ୍ତେ ନହେଲେ ସାଙ୍ଗରେ ପଢନ୍ତେ। ରହି ତ ହବନି ରେଗୁଲାର ତ ଆଉ କରିହବନି।
ହଁ।
ହ ଯାହା ବି ହବ ଡିଷ୍ଟାନ୍ସରେ ଯାହା ବି ହେଲେ କରିବା ଆଉ। ରେଗୁଲାର ପାଇଁ ଆଉ ଶୁଣ ସୁୁବିଧା ନାହିଁ। ରେଗୁଲାର ହେଇଗଲେ ଏଇନିକା ପଇସା ଦରକାର ରହିବା ପାଇଁ।
ହୁଁ ହୁଁ।
ହୁଁ ହୁଁ। ଆଉ ତମ ଦେହ ଭଲ।
ହଁ ଭଲ ଅଛି ମୋ ଦେହ।
କଣ ଖାଇଥିଲ।
ସକାଳେ ଖାଇଥିଲି ଆଉ ଉପମା ଆଉ ତରକାରୀ ଖାଇଥିଲି। ଆଉ ଏବେ ଖରାବେଳେ କିଛି ଖାଇନି ଦିଟା ବେଳେ ଖାଇବ ସାଢେ ଦିଟା ଦିଟା।
ଉଁ କଣ ରୋଷେଇ ହେଇଛି।
ଦେଖିନି କିଛି ରୋଷେଇ କଣ ହେଇଛି ଖାଲି ଖାଇବା ଟାଇମରେ ଯାଇ କି ଖାଇବି।
ହଁ ଘରେ ଯୋଉଦିନ କଣ କାମ ଯିବା ଖାଲି ଖାଇବା ଟାଇମରେ ଖାଇବା ଯା ରୋଷେଇ ହେଇଥବ। ଆଚ୍ଛା ତମେ ରୋଷେଇ କରନା।
ହଁ କେବେ କେମିତି ଆଉ ଯଦି ମନ ହେଇଥିବ ଆଉ ନହେଲେ କେହି ନଥିବେ ଯଦି ଘରେ।
ହଁ ଆଉ ରଜ ପାଇଁ କିଣା କିିଣି କଣ ସବୁ ଚାଲିଲାଣି।
ହଁ ମୁଁ ଆଣିଛି ଗୋଟାଏ ସଟ୍ କୁର୍ତ୍ତି ଆଣିଛି ଆଉ କୁର୍ତ୍ତିୀ ଏମତି ଆଣିଛି ଆଉ ଆଣିନି କେବେ ଆଣିଥିଲି ଏଟା ମାସେ ତଳେ।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
କିଛି ଆଣିନି
ହୁଁ। ବି ପହର ଦିନେ ଯାଇଥିଲି ଟିକେ ଶାଢୀ କିଣି ଆଣିବା ପାଇଁ ଦି ଦି ମାନେ ଦି ଭଉଣୀ ଏବେ ନୂଆ ବାହା ।
ଆହ ହୁଁ।
ସେ ଯଉ ଶାଢୀ ଆଣିବା ପାଇଁ ତାଙ୍କର ଯାଇଥିଲି ଦିଟା ଶାଢୀ ନେଇକି ଆସିଥିଲି ମୁଁ କହିଲି ମୋ ଡ୍ରେସ ବି ନେଇ ବର୍ଷା ଏତେ ଜୋର ଆସିଲା ମାନେ ଆଉ ଯାଇପାରିଲିନି କୁଆଡେ ଡ୍ରେସ ଦେଖିବାପାଇଁ ଘରକୁ ପଳେଇ ଆସିଲି। ପୁଣି କାଲି ଯାଇଥିଲି ଦିଦି ମାନଙ୍କ ଚୁଡ଼ି ଫୁଡ଼ି ତାଙ୍କର ଆଣିବା ପାଇଁ। ତାଙ୍କର ଚୁଡି ଫୁଡି ନେଇକି ଆସିଲି ଆଉ ମୋର ମୁ
ତାକୁ ଆହୁରି ହଉଛି ଖରାବେେଳେ ବି ଯାଇ ହଉନି
। ଦିନ ସାରା ଖରା ଯାଇନି ଚାରିଟା ବେଳକୁ ବର୍ଷା କଣ କରିବ ମଣିଷ
ଆଉ ଯଦି ଏ ତୁ ଦିନ ମ ତ ଖରା ଯାଇପାରିବୁ
ହୁଁ।
ଚାରିଟା ବେଳ ତ ଡେଲି ହଁ। ହ୍ୟାଲୋ।
ଓ ହଁ ଆଉ ଆଗ ଭଳିଆ ରଜ ବି ନାହିଁ କି ଗରମ ହେଲା ଆଉ ଆମ ଘର କଣ ଭାତ ଡାଲି ତରକାରୀ ଶାଗ ଭଜା ଏଇ ସବୁ ହେଇଛି ଆଉ ଏ ତ ଘର ଅଛି ଆଉ କଣ ଆଉ କୁଆଡେ ଜବ ଫବ୍ ପାଇଁ ପିପେରେଶନ ଚାଲିଛି ନା ହଁ ସାଙ୍ଗମାନେ ଫୋନ କରୁଛନ୍ତି ସମସ୍ତଙ୍କୁ ବ୍ୟସ୍ତ।
ସମସ୍ତେ ନିଜ ନିଜ ଲାଇଫରେ ବ୍ୟସ୍ତ କିଏ ଫୋନ୍ କରିବ।
ବ୍ୟସ୍ତ ତାପରେ ସମସ୍ତେ ଟେନସନ ରେ ଏବେ କିଏ ଚାକିରୀ ଖୋଜୁଚି ଚାକିରୀ ମିଳୁନି କିଏ ପଢ଼ିବା ପାଇଁ ଚାହୁଁଚି। ପଢି ପାରୁନି। ଏଇ ସବୁ ଚାଲିଛି କ କଣ କରିବ।
ସମସ୍ତେ ଏଇ ତ ଇଏ ରେ ରହୁଚନ୍ତି ଆଉ କିଏ ଚାହୁଁଚି ପଢିବ କେମିତି ପଢିବ ଜବ କ ଗୋଟେ ହେଇଗଲେ ଯେ ଟେନସନ ନାହିଁ।
ହୁଁ ପ କଣ ଦେଖାଯାଉ କଣ ହଉଚି ଆଉ ଆମେ ଯ ଆମ ହାତ ରେ ତ କିଛି ନାଇଁ ଯେ ଆମେ
ଘରେ ଯେ କହିବେ ଆଉ କଣ କରିଆ।
ହୁଁ ହୁଁ ତାପରେ ଏଇ ଯୋଉ ଭଳିଆ ପଇସା ପତ୍ର ଯୋଉ ଟାଇପ ର ଅସୁବିଧା ପ୍ରାଇଭେଟ ରେ ପଢିଆ ପାଇଁ ବି କେତେ ଖର୍ଚ୍ଚ କରିବେ। ଏଗୁଡା ପ୍ଲସ ଟୁ ରେ ଦି ଦି ତିନି ଲକ୍ଷ ଗଲା ଏଇ ବି ସି ଏ ରେ ଦି ଲକ୍ଷ ଗଲାଣି ତିନି ଲକ୍ଷ ଗଲାଣି। କେତେ ଆଉ ଆମେ ଆଉ ଖର୍ଚ୍ଚ କରିବୁ ହଁ ହଁ। ପ୍ରାଇଭେଟ ରେ କରୁଥିଲି ସାଇନ୍ସ କରୁଥିଲି ସେ ଯେଥିରେ ବି କରଚି ଆଉ ପ୍ରାଇଭେଟ ତେ ଜାଣିଥିବ ଖର୍ଚ୍ଚ ଆଉ ଏଇ ବି ସି ଏ ଟା ଗର୍ମେଣ୍ଟରେ କରୁଥେଲି। ଗର୍ମେଣ୍ଟରେ କଣ ଗର୍ମେଣ୍ଟ ରେ କରିକି ବି ସେଥିରେ ଖର୍ଚ୍ଚ।
ସେଇ ସେଲ୍ଫ୍ ଫାଇନାନ୍ସିଂ ମାନେ
ହଁ।
ଅଛି କ
ଏଇ ସବୁ ଆଉ ମାନେ
ରଜରେ କୁଆଡେ ପ୍ଲାନେ ଯିବା ପାଇଁ ନା କିଛି ପ୍ଲାନ୍ ନାହିଁ?
ଥିଲା ଭାବୁଥିଲି ଘଟଗାଁ ଟିକେ ଯିବି ବୁଲି ଆଇମି ବୋଲି। ଯୋଉ ଆଉ ତ ଏ ଯୋଉ ବର୍ଷା ଖରା ଗରମ ଯିବାକୁ ଇଚ୍ଛା ହଉନି ଦେଖିଆ କଣ ହଉଛି। ନହେଲେ ଆମର ଏଇ ପାଖରେ ଉଁ କୁସୁମା ଅଛି ଯାଇକି ଟିକେ ବୁଲି ଆସିବି ଆଉ।
ହୁଁ।
ସେକୁ ବି ଯିବା ପାଇଁ ଇଚ୍ଛା ହଉନି ଏଇ ଯୋଉ ଖରା ଗରମ ରେ ବାହାରକୁ ବାହାରିଆକୁ ଇଚ୍ଛା ହଉନି ଆଉ।
ତମ ସିଏ ଗୋଟେ ଜାଗା ତାକୁ ଯାଇ ଯାଇ ଆଉ
ହଁ। ଏଇ ଏତେ ମୁଁ ବି ଯାଜପୁରରେ ପାଞ୍ଚ ବର୍ଷ ରହିଲି ତାକୁ ଦେଖି ଦେଖି ଦେଖି ଦେଖି ଆଉ ଚିଡା ଲାଗେ ଯଦି ମତେ କିଏ କହୁଚି କୁସୁମା ଏ କୁସୁମା ତ କଣ ଅଛି ସେଠି ଯିମି। ଏଇ ଭଳିଆ ଲାଗୁଚି ଉଁ ଗୁରୁକୁଳ ରେ ପଢୁଥିଲି।
ଓହୋ ସେଇଠି ଆଉ।
ହୁଁ ପାଖରେ ଆଉ। ଏରା ପାଞ୍ଚ ବର୍ଷ ମୋର ଯାଜପୁର ରେ କଟିଗଲା ଆଉ।
ହୁଁ।
ଏବେ ତ ଏଇ ଜବ୍ ଫବ ଟିକେ ଖୋଜୁଛି ଯଦି କୋଉଠି ମିଳନ୍ତା ତ ପଳାନ୍ତି। ଆଉ ଗୋଟେ ଜାଗା ରେ କରୁଥିଲି ବି ସେ ଦେହ ଖରାପ ହେଲା ତ ଆଉ ଛୁଟି ମିଳିଲାନି ସେଥିପାଇଁ ଛାଡିଦେଲି ଆଉ।
ଓହୋ କଣ ମାନେ ଅ ଭଲ ଥିଲା ନା ମାନେ କାମ କଣ?
କାମ ଟେଲିକମ ସେକ୍ଟରରେ ଥିଲା ଆଉ।
ମାନେ କ-କଲ ଫଲ୍ କରିବ?
ଏ ହଁ ଏୟାରଟେଲ ଅଫିସ ରେ କାମ ଥିଲା ଆଉ।
କେତେ କଣ ସାଲାରୀ ଦଉଚନ୍ତି ସେଠି?
ଏଇ ଏଗାର କହୁଥିଲେ ଦେବେ ବୋଲି ମୁଁ ପନ୍ଦର ଦିନ୍ କରିଚି। ନାଁ ନା ପାଇନି।
ପନ୍ଦର ଦିନର ବି ଦେଲେନି।
ନାଇଁ ପନ୍ଦର ଦିନ ଦିନ ତାଙ୍କର ଥିଲା ଟ୍ରେନିଂ ପଇଁଚାଳିଶ ଦିନର।
ହୁଁ।
ଆଉ ପଇଁଚାଳିଶ ଦିନ ପରେ କଣ ହେଇଥାନ୍ତା ଯୋଉଟା ପଇଚାଳିଶ ଦିନ ମାନେ ପାଖାପାଖି ଦିମାସ ପରେ ପଇସାଟା ମିଳିଥାନ୍ତା।
ଓହୋ ମାନେ କଣ ମାନେ କଷ୍ଟମର କୁ ଫୋନ କରିବେ ନା କଣ?
କଷ୍ଟମକୁ ପ୍ରୋବ୍ଲେମ୍ ହେଲେ ପ୍ରୋବ୍ଲେ ଆପଣ ହ୍ୟାଣ୍ଡେଲ କରିବ ଆଉ।
ମାନେ ତଥାପି ମାନେ କେମିତି କଣ ମାନେ
ଯେମତି ଏୟାରଟେଲରେ ମଲଟିରେ ମୁଁ ଥିଲି। ସେ ଯେମିତି ହେଲା କି ଆମର ଡି ଟି ଏଚ୍ ଆଉ ଯେଉଁ ୱାଇଫାଇର କଲ୍ ଆସିବ ମୋବାଇଲ୍ ପୋଷ୍ଟପେଡ଼୍ ଆଉ ପ୍ରିପେଡ଼୍ ଯେଉଁ ସବୁ।
ମାନେ ଡେଲି କଣ କଲ ଆସୁଥିବ ନା ମାନେ ସେମିତି
ଏମିତି ଦି ଘଣ୍ଟାରେ ତମ ଷାଠିଏ ସତୁରିଟା କଲ୍ ଆସିଯିବ। ମୁଁ ଗୋଟେ ଦିନରେ ଲଗିନି କଲି ମାନେ ଯଦି ତାଙ୍କର କିଛି ପ୍ରୋବ୍ଲେମେ ଥିବ।
ମାନେ ଥରେ ନେଟୱାର ଇସୁଥିବ।
ହଁ ନେଟୱାର୍କ ଇସୁ ଥିବ କି କାହାର ଯଦି ୱାଇଫାଇ ଖରାପ ହେଇଯାଇଥିବ ଚାଲୁ ନଥିବ। ଧରେ କିଏ ଚାହୁଁଥିବ ମୁଁ ସିଫ୍ଟ କରେଇବି ମୁଁ ଘର ଚେଞ୍ଜ କରିବି ଏ ଘରୁ ନେଇକି ଆର ଘର ଲଗେଇବି। ସେଇସବୁ ଫୋନ୍ କରିବେ ତାଙ୍କୁ ହ୍ୟାଣ୍ଡେଲ୍ କରିବାକୁ ପଡ଼ିବ ଆଉ।
ଓହୋ କଣ କେମିତି ହ୍ୟାଣ୍ଡେଲ କରନ୍ତି କଣ କୁହନ୍ତି?
ଆଙ୍କର ସ୍କ୍ରିପ୍ଟି ଥିଲା ଆମର ଯୋଉ ହିସାବରେ ମାନେ ଯୋଟ ଓଡିଆ କଷ୍ଟମର। ନା ନା ସ୍କିପ୍ପ୍ଟି ଦେଲେ ମାନେ ଆଗେ ଆମକୁ ଓପନିଂ ସ୍କିପି ଦବାକୁ ପଡେ କି ଜିସ୍କି ସ୍କିପି ଦବାକୁପଡେ ଏମିତି ଆଉ। ଯେମିତି କି ନମସ୍କାର ସାର୍ ମୁଁ ଆ ହଁ କିଛି ପିଲା ଛାଡି ଦେଇେଛନ୍ତି। କିଛି ପିଲା ଅଛନ୍ତି ଆଉ।
ଓହୋ ସେଇଠି ଯାଇକି ଦେଇକି ଆସିଲେ ନା କଣ କ୍ୟାପଚୁନ ଟା ଆସିନଥିଲା।
ନା ମୁଁ ସେଇଠି ଯାଇକି ଇଣ୍ଟରଭିୟୁ ଦେଇଥିଲି ମୋର ହେଇଯାଇଥିଲା ସେଠିକି ଯାଇଥିଲି ଆଉ।
ହୁଁ।
ରହିଯାଇଥିଲେ ବି ରହିଯାଇ ଥାନ୍ତ ନା କି।
ନା ଟିକେ କାମ ବହୁତ ପ୍ରେସର ହେଲା ତାଙ୍କ ଟାଇମିଙ୍ଗି ଟିକେ ଠିକି ଠାକ ନଥିଲା। ଥିଲା ସେଥିରେ ମୋ ଦେହ ପୁରା ଖରାପ ହେଲା। ଆଉ ଡିଉଟି କେବେ ଏଗାର ଘଣ୍ଟା ବା ଦଶ ଘଣ୍ଟା ହେଇଯିବ ତ କେବେ ଆଠ ଆଠ ଘଣ୍ଟା ନଅ ଘଣ୍ଟା ଏମିତି ସକାଳେ ଯଦି ଡାକି କେବେ ଦିନେ ନଅଟାରେ ତ ଗଲା ବେଲିକୁ ସାରିଲା ବେଳକୁ ସାତଟା ଆଠଟା ହେଇଯିବ ତାଙ୍କର।
ରାତି।
ହଁ।
ତାପରେ ସାତଟା ଆଟାରେ ମାନେ ତମେ ଦିନରେ ଲଞ୍ଚ କଣ କିଣିକି ଖାଉନା ମାନେ ସେଇ ଅଫିସି ତରଫରୁ।
କିଣିକି କିଣିକି ଅଫିସି ତରଫରୁ କିଛି ବି ନାହିଁ।
ଅଫିସି ତରଫରୁ ଆମର କିଛି କିଛି ବି ନାହିଁ ଯାହା ବିି ଖାଇବ କିଣିକି ଖାଇବ।
ମାସେ ରହିନଥିବ ତମର କେତେ ଖର୍ଚ୍ଚ।
ହଁ ବହୁତ ଖର୍ଚ୍ଚ ହେଇଗଲା ମୋର ମୁଁ ମାନେ ପନ୍ଦର ଦିନ ରହିଛି। ପାଖାପାଖି ଚାରି ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଇଗଲା। ପୁଣି ଘର ଭଡା, ନିଜ ଖର୍ଚ୍ଚ। ଏଇ ସବୁ ଖର୍ଚ୍ଚ ହେଇଗଲା ଆଉ।
ରହୁଥୁଲ କେତେ କଁ ଘର ଭଢା ଦଉଥୁଲ?
ମୁଁ ପିଜିରେ ମୁଁ ରହୁଥିଲି, ଏମିତିରେ ଆଠ ଆଠ ଜଣ ରହୁଥୁଲୁ ପିଜିରେ। ଆଉ, ପିଜିରେ ରହୁଥୁଲୁ ସାତ ଆଠ ଜଣ-ଅ। ହଁ, ସେତ ସେୟା ମତେ ପଚିଶ୍ ଶହ ଟଙ୍କା ଲେଖାଁ ଭଢା ପଡଥିଲା ଆ-ଆ।
ତମ ରି ଇଏ ସାଙ୍ଗ ମାନେ ରହୁଥିଲେ, ଯୋଉଠି ତମେ ସି କରୁଥିଲ, ବିଶି ସେଇ ପିଲା।
ହୁଁ, ହୁଁ, ସେଇପିଲା ସେଇ କମ୍ପାନୀରେ ରହୁଥିଲେ ଆଉ। କିନ୍ତୁ ମୋ ପାଖରେ ନୁହେଁ ଏଇଟାଇପ୍ ର ଆଉ।
ସେମାନେ ସବୁ ଅଛନ୍ତିନା।
ହଁ, କିଛି ଅଛନ୍ତି। କିଛି ଛାଡିଦେଲେ ଏମିତି ଆଉ। ଉଁ
କଁ କରିବା? ସମ୍ ସବୁ ଆଡକୁ ଦେଖିବାକୁ ବି ପଡିବ।
କଣ ହଁ ଏଇ ଶୁଣ ତ ସମସ୍ତଙ୍କ ଘର କଣ୍ଡିସନ୍ ଯୋଉ ଭଳିଆ ପଇସା ତ ନିହାତି ଦରକାର। ବିନା ପଇସାରେ ଆଉ କଣ ହଉଛି?
ହୁଁ ଚେ୍ରୁର।